ସଁୟଟଂ କାଁ କାଁ ହାଲୋ।
ହାଲୋ।
ହୁଁ।
କଣ କରୁଛୁ?
ଏଇଠି ବସିଛି ଆଉ।
ହୁଁ, ଖାଇ ସାଇ ଲୁଣୁ?
ହୁଁ।
ହୁଁ, ହଉ, ଆଉ ମୁଁ ତ ଏଠି ବସ ସି ପଶିଛି ଆଉ।
ହୁଁ ହୁଁ।
ଉୁଁ, କଣ ଖାଇଥିଲୁ?
ଖାଇଥିଲି, ଭାତ ଆଉ ଆଳୁ ଆଳୁ ସିଝେଇ ଦେଇଥିଲା ବୋଉ। ତାକୁ ଟମାଟୋ ବାଇଗଣ ତ ଚକଡି ଖାଇ ଦେଇଥିଲି।
ଓଃ, ବଢିଆ ପାଗ ହେଇଥିବ ତୋର ତ ଆଉ।
ଆଉ ପଖାଳ ଭାତକୁ ଖାଇ ଦେଇଛି ଆଉ।
ହଁ।
ତୁ କଣ ହେଇଛୁ?
ମୁଁ ସକାଳୁ ମ୍ୟାଗି ଖାଇଛି।
ହୁଁ ହୁଁ‌ ‌ହେରା ଖାଲି ଖାଉ ଥାଲୋ ଝିଅ ଯାହା ତ ଦେହ ଯେନ୍ତି ଦେଖାହଉଛୁ।
ଆଲୋ ଭାତ ଖାଇବି ଯେ, ମାମା ପା ରୋଷେଇ କରିନଥିଲା। ବାବାଙ୍କ ପାଇଁ ପରଡା ଭଜା କରିଥିଲା। ହୁଁ ରୋଷେଇ ହବ ଯେ ଅଲଣ ଲୁଣିଆ ହେଇଯିବ କାଳେ ସେଥିପାଇଁ ଡରିକି କରୁନି।
ହଁ, ଲୁଣ ପକେଇଲାଏଳୁ ତୋ ମାମା କୁ ଡାକିଦବୁ।
ହ, ହଁ। ମୋ ମାମାଙ୍କ କହିବ ଥାଉ ତୁ କରନି, ମୁଁ, ମୁଁ, ମୁଁ, ନା ମୁଁ ରୋଷେଇ କରେ। ଯେତେବେଳେ ଯଦି କେହି ନଥିବେ ରୋଷେଇ ଟା କଲେ ଭଲ ହବ। ଯଦି ସମସ୍ତେ ଥିବେ ରୋଷେଇ କଲେ ମୋର ଭଲ ହଉନି।
ହୁଁ, ହୁଁ, ହେଟା ସମ୍ମତକର ଦୋସ।
ହୁଁ, ତୋର୍ ବି ହେଉଚି ନା?
ହଁ ହଁ, ମୋର ବି ସେଇଆ ହୁଏ।
ଆଉ ଭାବନି ଆମେ ଯାହା ମାଗେଣା ଏତେ କନେକ୍ସନ କି ଆମର।
ହୁଁ।
ହୁଁ ଆଉ କଣ?
ମୁଁ ଯେତେବେଳେ ଶାଗ ଭଜା କରିବି ହେଲା ମାନେ ମୋ ବୋଉ କହୁଥିବ ଲୁଣ ପ ପକା ଲୁଣ ପକେଇ ମତେ ଲାଗୁଥିବ କି ନାଇ ଆଉ ଟିକେ ପକେଇଲେ ଠିକ୍ ହବ। ଆଉ ଟିକେ ପକେଇଲେ ଠିକ୍ ହବ ଟିକେ ଟିକେ ଟିକେ କରିକରି ଲୁଣିଆ କରିଦେବି।
ନା ନା ମୁଁ ଯୋଉ ସାଗ ରେ କଣ କହିଲୁ ଯୋଉ ମୁଗ ଯାଇ ପକେଇକି ଭାଜନ୍ତିନି ନା ମତେ ଟିକେ ସେଇ ହଁ ମତେ ସେଇ ଶାଗ ଟା ଟିକେ ବହୁତ ପସନ୍ଦ ମା ମାନେ ମୋ ମାମା ବି ଆଜି ଏ ସଜନା ଶାଗ ଆଣିଥିଲା ମୁଁ ମାମା କହିଲି ମାମା ମୋ ପାଇଁ ସଜନା ଶାଗ ଆଉ ଆମ ବାରିରେ ଯୋଉ ଛୋ ଯୋଉଟା ଆରକ କଣ ଶାଗ କେଜାଣି ମୁଁ ନାଁ ଜାଣିନି ସେ ଶାଗ ଗୁରା ବି ତୋଳି କି ଆଣିଥିଲା। କହିଲା ମୁଁ ମିସେଇକି ଭାଜିବି ମୁଁ କହିଲି ନା ନା କେହିଆଡେ ମୁଁ ଜାଣିନି ହଁ ଗୋଟେ ବଡ଼ ମାନେ ଗଛ ହବ ଫୁଣି ପତ୍ର ଫୁଣି ଗଛ ସେଇ ଗଛ ସାଗ ଗୁରା ହଁ ସେଇ ସାଗ ଟା,। ହଁ ନା ମୁଁ ମାମା ଲଗେଇଚି ନା ବାରିରେ ଲଙ୍କା ହେରିକା ସେଇ ଯେଉଁ ଗଛ ଆଣିକି କରିଲା ମୁଁ କହିଲି କି ମୁଗ ଯାଇକି ପକା ପକେଇକି ସୁଜୁନା ଟା କରିଦେ ଆଉ ଆର ଗୁରା ତୁ ଅଲଗା ଭାଜି ଦେ ଖାଇବା।
ମୋତେ କିନ୍ତୁ ସେଇ ମୁଗ ପକାଟା ଭଲ ଲାଗେନି ମତେ ଶାଗ ଟା ଖଡ଼ିକି ଦେଲେ ଭଲ-ମୋତେ ସାଗ ଟା ଖଡିକି ଦେଲେ ମୁଁ ଖାଇଦେବି ସେ ଶାଗଟା କିନ୍ତୁ ମୋତେ ମୁଗ ପ ପକେଇକି ଦେଲେ ମୋତେ ଭଲ ଲାଗେନି।
ନା ମତେ ଯେ-ମାନେ ଶାଗର ସବୁ ଜିନିଷ ର ମତେ ଭଲ ଲାଗେ କଣ ପାଇଁ କେଜାଣି ଆଁ। କହ? ।
ଶୁଣବେ ପୁରା ଚୁପଚାପ୍ ରେ କଥା ହୋ।
ହଁ ହଁ।
ନହେଲେ-ନହେଲେ କଟିଯିବ କଲ୍।
ହଁ। କହ ହୁଁ।
ଆଲୋ ତୁ ବା କହୁଥିଲୁ ମୋ ପାଇଁ କଣ ପାସ୍ତା କରିକି ନେଇକି ଆସିବୁ ଲୋ?
ଏଇଲୋ ମୋର ମନେ ନାଇ କାଲି କମ୍ପ୍ୟୁଟର ଅଛି ନା ଫାଇନାଲ୍ କାଲି କରିଦେବି। କରିକି ନେବି ହଁ କାଲି ନେଇଯିବି।
କଣଟା କରିଦେବୁ?
ପାସ୍ତା କରିନେବି ମୋ ପାଖରେ ତ ଚିଜ୍ ନାହିଁ ଦେଖ ଚିଜ ବାଲା ପାସ୍ତା ବା?
ହୁଁ ହୁଁ।
ହୁଁ। ଯଦି ମୋମୋ କରିବି ନେବି ନହେଲେ ପାସ୍ତା କଲେ ବି ନେବି ହେଲା। କଣ ଖାଇବୁ କହ ଭଲ ଲାଗେ?
ହଁ।
ହୋଉ ମୋ-ମୋ ଦିଦି ରେସିପିରେ ଯୋଉ ଚଟଣିଟା ଦିଦି ବନାଏ ଦିଦି କହିବି ବନେଇ ଦବ ଦହି ଖାଉଚୁ?
ଦହି ଖାଏ କିନ୍ତୁ ସେଇଟା ମୋତେ ଭଲ ଲାଗେନି ମୋତେ କାଲି ସେ ଟମାଟ ଚଟଣିଟା ଭଲ ଲାଗେ ଯେଉଁ ଲଙ୍କା ଚଟଣଟା।
ସେଇଟା କହିବି ରହ ଲଙ୍କା ମାନେ ସେଥିରେ କଣ କହିଲି ମୁଁ ମୋମୋରେ ପଡେ ସେ ଚଟଣିଟାରେ ମାନେ ଦହି ଚଟଣି ଗୋଟେ କରେ ମୋ ଦିଦି ଉଁ ଆଉ ରସୁଣ ଅଦା ତାକୁ ସିଝ ଯେଇକି ନା ଗ୍ରାଇଣ୍ଡର କରିକି ଖାଇବୁ। ହଁ ଓଃ ତାର ବାସ୍ନା କିଛି ଅଲ୍ ଗା
କଣଟା କହୁଥିଲୁ କଣ ଦହି କଥା କହୁଥିଲୁ ଗୋଟେ?
ସେଇ ଦହି ବି ଦିଦି ଗୋଡ଼େ ଚ ମାନେ କୁହ ଦିଦି ସେ ଦହିରେ କଣ ଗୋଟେ ଚଟଣି କରେ ସେଇଟା ବି ବଢିଆ ଲାଗେ କେମିତି କେଜାଣି। ସେ କରେ ମୁଁ କେବେ ଦେଖିନି ମାନେ ପୋଦିନା ହେରିକା ପକେଇକି କରେ। ହୁଁ ନାଇଁ ସେଇ ତ ଗୋଟେ ମେଓନିଜ ମେଓନିଜ ନା କିଏ କୋଉଠି ଖୋଜିବ? ହଁ ଯେ ମୁଁ ମୋର ହେ ମିଓନିଜ୍ କିଏ ଖୋଜିବ?
ହୁଁ କିନ୍ତୁ ମୋତେ ସେ ସେଇଟା ଭଲ ଲାଗେନି ମୋତେ ସେଇ ବାଜୁଗନ୍ତ ରାଗ ଚଟଣୀଟା ଭଲ ଲାଗେ।
ମତେ ବି ସେଇଟା ମୁଁ ତ ପିଇ ବି ନି ତୁ କହୁଛୁ କାଲି ଦିଦି କହିଲା ମୋମ କରିବା ପାଇଁ। ଦିଦି କାଲି କହିଲା ମୋମ କରିବା ପାଇଁ ହେଲା ତାରେ ମୋମ କଲାନି। ଆଣ୍ଟି ଫୁଟେଇଲେ ଯୋଉ କାଲି ମୋମୋ କଲାନି ମୁଁ ତାହରେ ରାଗିକି ରାହୁନହଲି ମତେ କହିଲେ ହଁ କାଲି କରିବା କରୁଛି ତ କାଲି ଆଉ
କହନି ଠକ ଗୁଡ଼ା
ହେଇଲୋ ସାପ।
କୋଉଠି?
ଏଇ ଆମ କାଣ୍ଡଣାଳିଆ ସାପ।
ଧନୀ ତାକୁ ଧ।
ନାଲୋ ମା।
ଧ କିଛି କରିବନି।
ମୋ ଦରକାର ନାଇଲୋ ମା ତୁ ଆସୁନୁ ଧରିବୁ।
ହଁ, ମୁଁ ସାପ ଧରିକି ଖେଳେନି।
ଆଲୋ ଆମ ସେଇଟା ତ ମତେ ଯେ ଫ ଫିଙ୍କି ତ ମୁଁ ଡରିକି ପଳେଇବି। କୁଆଡେ ଉଡ଼ିକି
ଥରେ ଆମ ଘରେ କିଏ ସାପ କିଏ ଆଣେ ବଡ ସାପଟେ ପସିଥିଲା ହେଲା। ମାନେ ମୁଁ ଦମ୍ଭ ଦେଖେଇକି ତାକୁ ବାଡିରେ ଧରିକିନା ବୁଲିଲି ବହେ ସମୟ କହନି ବ ମାନେ ଏତେ ସେତେବେଳେ ଏଇନା ସାପ ଦେଖିଲେ ଅଧାବାଟ ଡେଉଁଛି ବେଙ୍ଗ ଦେଖିଲେ ଡେଉଁଛି ସାପ କଥା ଦୂରରେ ଥାଉ।
ହୁଁ।
ତାହେଲେ ତୁ ଗୋଟେ ସାପ ଧରାଳି ହେଲେ ହୁଅନ୍ତା।
ମୁଁ ମୁଁ ସାପକୁ ଧରିବି ସାପ ମତେ ମତେ ଧରିବ କିଏ କହିବ ସାପ ମତେ ଧରିବ କି ମୁଁ ତାକୁ ଧରିବି କିଏ କହିବ? ଏ ମତେ ଆଜି।
କିଙ୍ଗ୍ କୋବ୍ରା ସାପ ଧରିବୁ।
ହଁ ମୁଁ ହଁ ମୁଁ ଅଜଗର ଦେବି। ଅଜଗର।
ହଁ ଅଜଗର ଧରିବୁ ସେ ତତେ ଏକାଥରେ ଗିଳିଦବ ହେଲା।
ହଁ ମୁଁ ଆଣିକି ପାଳିବିି ଆ ମୁଁ ଆଣିକି ପାଳିବି ଗୋଟେ ଝିଅଟେ ପୁଣି ପାଳିଥିଲା ନା ନାଇଁ।
କୋଉଠି ପାଳିଥିଲେ?
ଆଉ ଗୋଟେ ଝିଅଟେ ପାଳି ନଥିଲା ନା ସାପଟେ ସେ ସାପଟା ତାକୁ ଗିଳି ଦେଲାନି। ହଁ ସେନ୍ତି ମୁଁ ପାଳିବି ହେଲା କି ମ ମୋ ମୋତେ ଗିଳିଲେ ତୁ ଦାଇ ତୁ ଦାଇ।
କଣବେ ମୁଁ କାଇଁ ଦାଇ ହେବି?
ଆ ତୁ ଦାୟୀ ହବୁନୁ ତୁ ମତେ ତୁ ମତେ କହୁଛୁ ସାପ
ଆଲୋ ଆଲୋ କଣ ପାଇଁ ଏ ଶୁଣୁ ଶୁଣୁ ସେ ଝିଅଟା ଯୋଉ ପାଳି ଥିଲା ହେଲା ସେ ତାକୁ ଗିଳିଦେଲା କଣ ପାଇଁ କଣ ପାଇଁ ଗିଳିଲା?
ସାପ୍ରର ତୁ ଟିକେ ଶୁଣୁନି। ସାପ ମାନେ କେବେ ବିଶ୍ଵସ୍ଥ ହୁଅନ୍ତି ନା? ତୁ ତାଙ୍କୁ ଯାହା ଯେମିତି ରଖ ପଛକେ ଆ ତୁ ଯେମିତିଆ ଜିନିଷ ଦେଇକି ତାଙ୍କୁ ରଖ ସେ ଝିଅଟା କଣ କହନି ମାନେ ଏ ମୁଁ ଆଣିନଥିଲି ର ସେ ଯୋଉ ମାନେ ସା ପଟା କଣ କହିଲୁ ତାକୁ ନା ନା ନା ନା ନା। ନାଇଁ ନାଇଁ କୋ ଜ ଦାଦା ଯେତେବେଳେ ଆସିଥିଲେ ସେତେବେଳେ କହୁଥିଲେ। ଯୋଉ ଗୋଟେ ସାପଟାକୁ ରଖିଥିଲା ସେ ଝିଅ ଟା ମାନେ ମାନେ ତାକୁ ସାଙ୍ଗ ଖୋଇଦବ ମାନେ ତା ପାଖରେ ଶୁଏ ହେଲା। ପାଖରେ ଶୋଇଲେ ସେ ମାନେ କେମିତି କଣ ତାକୁ ଖାଇଲାନି କେତେ ଦିନ ତ ତାକୁ ନେଲା ସ ତ ଯୋଉଠି ଦେଖିବା ପାଇଁ ସା ନାଇଁ ସେ ଖାଇଲାନି ଆଉ ମାନେ ଖାଇବା ପିଇବା ଛାଡିଦେଲା ତ ସେ ସା ସାପକୁ ନେଇକି ଗଲା ଗୋଟେ ମେଡିକାଲ୍ ମାନେ ସାପ ଦେଖିବା ପାଇଁ ପାଇଁାଇ ଆଉହିଲ କି ସେ ସାପର ମାନେ ପେଟ ଇଏ ଦେଖିକି କେତିକି ଜାଗା ଫାଙ୍କା ଅଛି। ହେଲେ ସେ ଝିଅଟାକୁ କହିଲେ କି ତୋ ୱେଟ୍ କେତେ ସେ କହିଲା ସେ କହିଲେ ମ ଗିଳିବ ବୋଲି ନା ବିଶ୍ଵାସ କଲାନି ବିଶ୍ଵାସ କଲାନି କହିଲା ନା ନା ମୁଁ ସାପାରିବାନି ଏ କଣ କହିବ ନା ସେ ଡାକ୍ କହିଲେ କି ତମ ୱେଟ୍ କେତେ ସେ ଝିଅଟା ଯେ ମାନେ ତା ୱେଟ୍ କହିଲା ହେଲା କି ତାପରେ ସେ ସେତିକି ମାନେ ଯେମିତି ସାପଟା ଗିଳିଲେ ତାକୁ ହଜମ କରିପାରିବ ସେ ଝିଅଟାକୁ ସେମିତି ହିଁ ସେ ମନେ ପୁରା ମାନେ ସେତିକି ଦିନ ହିଁ ସେ ଭୋଗ କରିବେନି ତା ତା ପାଖରେ ଶୋଇଲା ତା ମାନେ ଓଜନ ଲମ୍ବା ସବୁ ମାପି ଦେଇଛି ନା ଯାହାହେଲେ ବି ସେ ସାପ ନା ତ ଇଏ ତାପରେ ତାକୁ ସେ ସାପ ଟା ତାକୁ ଗିଳି ଦେଇଛି। ଥିଲା
ହୁଁ ହୁଁ ମାନେ ଡକ୍ଟର ଟା କହିଲେ କି ତମକୁ ସପଟା ଗିଳିଦେବ କିନ୍ତୁ ଝିଆଟା ବିଶ୍ଵାସ କଲାନି।
କଲାନି ତାକୁ ରଖିଥିଲା କିନ୍ତୁ ରାତିରେ ତାକୁ ସାପ କୁଆଡେ ଖାଇଦେଲା କହୁଛନ୍ତି ମୁଁ ଶୁଣିଛି ମୁଁ ଜାଣିନି ହେଲେ ବୋଲି। ଦାଦା କହୁଥିଲ ମୁଁ ଶୁଣିଛି ଏଇଟା ଯେତେବେ ସାପାକୁ ଡରୁଛି ଅଜଗର ସାପକୁ ଡରୁଛି ଆଉ କୋଉ ସାଛପକୁ ଡରୁନି।
ହୁଁ ହୁଁ।
ହଁ ଆଉ ଯଉ ସବୁ ସାପ ସାପକୁ ଁହେ ଆନାକଣ୍ଡା କୁ ମୂଳୁରୁ ଆଜି ପର୍ଯ୍ୟନ୍ତ ଦେଖିିନହିଁ ଆନା କଣ୍ଡା ଡରିବି।
ହୁଁୁଁ ତୁ ଅଜଗର ଦେଖିଛୁ?
ହଁ ଯଉ ନନ୍ଦନକାନରେ।
ହଁ ମୁଁ ବି ଦେଖିଚି, ସେ ଏତେ ମୋଟା ମୋଟା।
ହଁ ତାକୁ ଚିକେଟ ଦିଅନ୍ତିନି ନା, ମୁଁ ସେଇଟା ଦେଖିଚି।
ମୁଁ ଦେଖି ବାଘକୁ ଦିଅନ୍ତି ଯେଉଁ ଏତେ ବଡ଼ ବଡ଼ ପିସ୍ ସେଇଗୁଡ଼ା ଦେଖିଛି କିନ୍ତୁ ସାପକୁ ଦିଅନ୍ତିନି ସେଇଟା ଦେଖିନି।
ହୁଁ ସାପକୁ ଦିଅନ୍ତି, ଯଉ କୁକୁଡ଼ା ଗୁଡ଼ାକୁ ମାନେ, ମାନେ ମାରିକିନା ତାକୁ ଛେଲିକି ତାକ ଅତିରେ ଦେଇ ଦିଅନ୍ତି। ବାଘକୁ ବି ଦିଅନ୍ତି ଦେଖିଚି, ଭାଲୁ ବି ଦିଅନ୍ତି ଦେଖିଚି, ସବୁ ସବୁ ଦେଖିଚି, ଆମ ଭାଲୁଟା ହେଇଟା କମନ କଥା, ରାସ୍ତାରେ କୁକୁର ଚାଲିଲା ନାଖେ ଆମ ଇଏରେ ରାତିରେ ଭାଲୁ ଚାଲୁଚି।
ହୁଁ ହୁଁ।
ତୁ ଆସୁନୁ ଦେଖିକି ଦେଖିବୁ, ତତେ ଭା ଭାଲୁ ଦେଖେଇବି।
ଆମ୍ପୁଡ଼ି ଦବ ମତେ, ଆମ୍ପୁଡ଼ି ଦବ।
ତୁ ତାକୁ ଦେଖିବୁ କି ତୁ କାଇଁ ଭାଲୁ ପାଖକୁ ଯାଇକି ଦେଖିବୁ କି? ତୁ ପା ଆମ ଘର ଝରକା ପଟେ ଦେଖିବୁ ଭାଲୁକୁ। ହୁଁ, କେବେ କେବେ ଏମ୍ ତି ଯାଏ। ମାନେ ଦେଖିଚି ବି ବହେଥର ଭାଲୁ, ମାନେ ଆମେ ଏମତି କୁଆର ପୂର୍ଣ୍ଣିମା କୁ ଯାଉ, ଭାଲୁ ଦେଖୁ ମାନେ ସେଠି ଆସିଲା ବେଳେ।
ହୁଁ ହୁଁ।
ହୁଁ ଆଉ କଣ କହୁଛୁ? ଆ ହଉ ମୁଁ ତୋତେ ପରେ ଫୋନ୍ କରୁଚି ଟିକେ।
ହଉ।
ହଉ।